ହ୍ୟାଲୋ। ହ୍ୟାଲୋ। ହଁ, ଖାଇସାରିଲାଣି।
ହ୍ୟାଲୋ।
ହଁ, ଖାଇସାରିଲଣି। ହ୍ୟାଲୋ।
ହଁ।
ଆଚ୍ଛା। କଣ ଖାଇଥିଲ? ହୁଁ।
ହଁ।
କଣ ଖାଇଥିଲ?
ପିଠା ଆଉ ତରକାରୀ।
ହଁ, ହଉ। ଆଉ ତମେ ସେଇଠି,
ଖାଇଚ।
ମୁଁ ଆଜି ଖାଇଥିଲି ରୁଟି ଆଉ କୁନ୍ଦୁରି ଭଜା। ତମେ ସିଆଡେ,।
ହୁଁ।
ହଁ, ବର୍ଷା ତ ହଉଛି। ଟୋଟାଲ ଛାଡିବା ର ନାଇଁ।
ଆମ ଆଡ଼େ ମାନେ, ରାତିରୁ ଯାହା ବର୍ଷା ହେଉଚି, ଏବେ ପର୍ଯ୍ୟନ୍ତ ଛାଡ଼ିନି।
ଓ ହୋ।
ବସ ପକଉଚି ତ ଗ ପକଉଚି ଆଉ, ଆଜି କୁଆଡେ ଯାଇ ବି ହେବନି। ଆଜି ପୁରା, ଆ ଦିନ, ତମେ ନଗେଇବ ଖାଲି ବର୍ଷା।
ହଁ, ଆମ ଗାଁରେ ବି ଯଜ୍ଞ ହଉଛି ନା ଆମେ ବି ବୁଲିବା ପାଇଁ ବି ଯାଇପାରୁନୁ।
ଓହୋ। ଜଜ୍ଞରେ ତମର କଣ କଣ ହୁଏ?
ଆମର ଏଇଟା ଯୋଉ ଜଗନ୍ନାଥ ସ୍ଥାପନା ହଉଛନ୍ତି, ମନ୍ଦିରର ରେ।
ଆଚ୍ଛା।
ସେଛ ବ ତ ଯା
ହୁଁ
ଆଜି ମାନେ ଠାକୁର ସ୍ଥାପନା ହେଲେ। ସେ ଦି ଦିନ ହେଲା ମାନେ, ଶୟନରେ ଥିଲେ।
ହଁ। ଓହୋ। ଆମେ ଇଆଡେ ବର୍ଷା ଏଭଳି, ଏତେ ଜୋର ହଉଛି, ସେ ଯୋଉ ବେଙ୍ଗ ଗୁଡିଆ ଖାଲି କଣ କଁ, କାଁ କଁ କାଁ ଲଗେଇଛନ୍ତି।
ହଁ। ସେତ ଯେମିତି ଏବେ ସହିତ ଦେବେନି।
ହୁଁ କାଲି ଏଇଭଳିଆ ବର୍ଷା ହେଲା କାଲି ଆମେ ଫିଷ୍ଟ ଫିଷ୍ଟ କରିଥିଲୁ। ହଁ ଏ ଯୋଉ ଗୋଟେ ବେଳେ ଆମେ କ ଥିଲୁ ଚିକେନ ଆଉ ପଲଉ ସଲାଡ ଆଉ ଦ ଚିକେନ ପକୋଡା ଆମେ କରିଥିଲୁ ଫେର ସନ୍ଧ୍ୟାବେେଳେ ଆମେ କହଲୁ ଗୁପଚୁପ୍ ଚାଉମିିନ ଆଉ ମଞ୍ଚୁରିଆନ୍। ଆମେ କାଲି କରିକି ଉମ ଧୁମଧାମ ମସ୍ତି କରିକି ଆମେ ଖାଇଲୁ। ଆଜି ଫେର ପ୍ରବଳ ବର୍ଷା ବାପା କହୁଛନ୍ତି କି ଆଜି ଚାଲ ବିରିୟାନୀ କରମ କାଲି ଆମେ ଫିଷ୍ଟି ଫିଷ୍ଟି କରିିକ ଥୁ ଫେର ଆଜି କଣ ବିରି ନଗେଇଛନ୍ତି। ଦେଖିବା କଣ ହଉଛି ଗୋଟେ ବେଳେ।
ହଁ ବର୍ଷା ବେଳେ ଭଲ କର ଭଲ ଲାଗିବ।
ହଁ। ଆଉ
ଆଉ ତମ ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି ତମର ଦେହ ଭଲ ଅଛି ନା?
ହଁ ଭଲ।
ହଁ ହଁ ତମକୁ ବର୍ଷାରେ ଗାଧୋଇବା ପସନ୍ଦ?
ହଁ ମତେ ତ ବହୁତ ଭଲ ଲାଗେ ମୁଁ ଏମିତିରେ ବି ଦି ଥର ଗାଧେଇସାଇଲିଣି।
ମତେ ବହୁତ ପସନ୍ଦ। ଆମେ କଣ କରିମୁ ଛାତ ଉପରେ ପଳେଇଦିନୁ ସେ ଯୋଉ ଛାତରେ ଟିକେ ପାଣି କ୍ରସ କରିବା ପାଇଁ ଯୋଉ ଗାତ ନଥାଏ
ହଁ ହଁ।
ଆମେ ତାକୁ କଣ କରିବୁ ବନ୍ଦ କରିଦଉଛୁ ହେଲା। ବନ୍ଦ କଲା ପରେ ସେ ପୁରା ପାଣି ଏକାଥରେ ପୁରା ମେଞ୍ଚେ ହେଇଯାଉଛି ପୁରା ମାନେ ଫୁଲ ହେଇଯାଉଛି ମାନେ ପୁରା ଉପର ଉପରକୁ ପଳେଇ ଆସିଛି ପାଣି ସବୁ ଗାତ ବନ୍ଦ କରିଦେଲେ ପାଣି ସବୁ ଜମିକି ରହିଲା ଛାତ ଉପରେ। ତାପରେ ଆମେ ସବୁ ସେଇଥିରେ ଚପଟ ଚପଡ଼ ହଉଥିବୁ ଡେଉଁଥିବୁ ସେଇଥିରେ। ଗାଧଉଥିବୁ ଏଇଭଳିଆ ନଗୁଥିବୁ ଆଉ। ଆମକୁ ବଢିଆ ନାଗେ କିନ୍ତୁ ଏ ବର୍ଷାରେ ଗାଧେଇବା ପାଇଁ। ଆଉ। ଆଉ ମୁଁ ଭାବୁଛି ଆଜି ଟିକେ ଯାଇଥାନ୍ତି ଟିଉସନ କରିବା ପାଇଁ ଛୁଆଙ୍କୁ ଦି ଦିନ ହେଲା ଯାଇନି ବର୍ଷା ପକଉଛି ଚାରିଟା ବେଳେ ଏତେ ଜୋରୁ ଯାଇ ବିି ହଉନି ଆଜି ଭାବୁଥିଲି ସକାଳେ ଜିମି ପଢେଇିବା ପାଇଁ ଏ ବର୍ଷ ହେଲାଣି ଯୋଉରା ଆଜି ସଣ୍ଡେ ଅଛି ମୁଁ ଭାବିଲି କି ଆଜି ଯାଇକି ଟିକେ